ଆଜ୍ଞା ନମସ୍କାର କଣ କରୁଚୁ?
ହୁଁ ଛାତ ଉପରେ ବସିଛି।
ପାଗ କେମିତି ଏବେ ଅଛି?
ହଁ ନା ଜଷ୍ଟ ବର୍ଷା ଛାଡିଲା ଫିମ୍ପି ହଉଥିଲା।
ଆମର ତ ପ୍ରବଳ ବର୍ଷା ହେଇକି ଏବେ ଛାଡିଛି ନେଟୱାର୍କ ପ୍ରୋବ୍ଲେମ ବି ଦେଖଉଛି।
ଆଜ୍ଞା।
ଆଉ କଣ କରୁଛନ୍ତି।
ଏବେ ମୁଁ ପଢାପଢି କରୁଚି।
ଠିକ ଅଛି ଆଉ କଣ କରୁଛନ୍ତି।
ହେଲୋ।
ପଢ଼ାପଢ଼ି ସହିତ କିଛି କାମ କରୁଛନ୍ତି ଯେମିତି ଚାଷ ବାସ କି ଅଲଗା କିଛି।
ନାଇଁ ଏମିତି ବିଲ ଘରେ ନା ମୁଁ ତ ପଢାପଢି କରୁଚି ରୁମ ରହି କଟକରେ। ଗାଁକୁ ଗଲେ ଏମିତି ବିଲ ବାଡି କାମ ଭାତ ନବା କି କ ମଜୁରିଆ ଅଛି ତାଙ୍କୁ ପଇସା କି ତାଙ୍କର କଣ ଖାଇବେ ସେ ବ୍ୟବସ୍ଥା ଟା ଆଉ ତ ମେତି ନହଲେ ସାର କେତେବେଳେ ଆସିବା ଏଇ ବିଲେରେ କଣ କଣ ଲାଗିବ ଏଇ ଆଉ କିଣାକୁଣି ଆଉ।
ଆଛା। ଆଉ ଖାଇଥିଲେ ଆଜି
ଆଜି ଚିକେନ ଭାତ ସାଲଟ।
ଚିକେନ ସହିତ ସାଲାଡ ଟିକେ ଖାଇବା ନିହାତି ଦରକାର ନା। କଣ ପାଇଁ ଖାଇବା ଦରକାରେ।
ଡାଇଜେସନ ଟା ହବା ପାଇଁ।
ହଁ ହଁ। ଟିକେ ହଜମ ପ୍ରକ୍ରିୟା ଠିକ ରହିବ ଆଉ ଚିକେନ ଖାଇବାକୁ ଭଲ ଲାଗେ।
ହଁ ଚିକେନ ଖାଇବାକୁ ଭଲ ଲାଗେ ଚିକେନ ରାନ୍ଧିବାକୁ ଭଲ ଲାଗେ।
ଚିକେନ କେମିତି ରାନ୍ଧନ୍ତି ଦେଖିଆ ମ ତେ ଟିକେ ତା ପ୍ରଣାଳୀ ଟା କହିଲ ତମ ପ୍ରଣାଳୀରେ ମୁଁ ବି ଘରେ ରୋଷେଇ କରିବି କେବେ।
କୌ ମାନେ ଡାଇରେକ୍ଟ ଜଲ୍ଦି କରିବାକୁ ଚାହିଁବେ ନା ଡେରି କରିବାକୁ ଚାହିଁବେ।
ନା ମୁଁ ଟିକେ ଜଲ୍ଦି କରିବାକୁ ଚାହିଁବି।
ଜଲ୍ଦି ବି ଚାହିଁବେ ଆପଣ ଫାଷ୍ଟ ଆମ ଚିକେନ ଯଦି ଆଣିବେ ବି ଆପଣଙ୍କର ଧୋଇବା ବ ଆଜିକାଲି ତ ସମସ୍ ଚିକେନ ଧଉଛନ୍ତି ନା।
ହୁଁ।
ଚିକେନ ଧୋଇକି ଆଇନି ଆପଣ ଧୋଇକି ଆଣିକି ଯଦି ଆଇଁଷ ପାଣି ଟା ଚିକେନ ଗୋଡା ଆଇଁଷ ପାଣି ଥାଏ। ସେ ଆଇଁଷ ପାଣିରେ ଲୁଣ ଛଞ୍ଚିକି ଟିକେ ଲେମ୍ବୁ ଚୁପଡିକି ଘୋରେଇ ଦେବେ ପାଞ୍ଚ ମିନିଟ କି ଦଶ ମିନିଟ୍ ଏ କୋଡିଏ ମିନିଟ୍ ହେଇଗଲେ କି ପନ୍ଦର ମିନିଟ୍ ହେଇଗଲେ ଚଳିବ ତାକୁ ଘୋରେଇ ଦେଲା ପରେ ସେଥିରୁ ଗୋଟେ ପାଣି ଟା ବାହାରେ ସେ ପାଣି ଟା ନିଗାଡ଼ି ଦେବେ।
ହଁ।
ହେଲୋ ସେ ପାଣି ଟା ନିଗା ଦେଇ ଯୋଉ ପିଆଜ କାଟିଥିବେ ତାପରେ ଆମର ତେଲ ଅଦା ରସୁଣ ତାପରେ ଯୋଉ ମସଲା ଯେତେକ ଆମ ଅଛି ଚିକେନ ମସଲା ମିଟ୍ ମସଲା ଗରମ ମସଲା ତାପରେ ଯୋଉ ଡାଲଚିନ କଞ୍ଚା ଡା କଞ୍ଚା ଡାଲଚିନ ତ ଆମର ସବୁ ଗୋଳେଇଲା ପରେ ଯଉ ତେଲ ଛାଲେ ଏଟା ଚଳିବ କଞ୍ଚା ଦାଲ୍ ଚିନି ଟା ତା ସାଙ୍ଗେ ଗୋଳେଇବାନି। ମସଲା ମସଲା ସବୁ ଦେଇକି ଚିକେନ ଟା ଦବ ଲୁଣ ଅଦା ରସୁଣ ପିଆଜ ଗୁରା କାଟିଥିବେ ସବୁ ଗୋଳେଇକି ଆମର ଗୋ ଟେ ଇଏ କରିଦେବେ ମିଶେଇଦେବେ ତାକୁ ଆଉ।
ହଁ ଆଉ ହଁ ତା ମିସା ଯାଇକି
ମିଶେଇ ଦେଇକି ଦଶ ମିନିଟ ଘୋରେଇକି ରଖିଦେବେ ଆଉ। ଘୋରେଇକି ରଖି ଘୋରେଇକି ରଖିଦେଇ ତାପରେ ଆମର କଡେଇ ବସେବେ କଡେଇ ବସେଇ ଗ୍ୟାସ୍ ଲଗେଇ କଡେଇ ବସେଇକି ତେଲ ଟିକେ ଦେଇ ଡାଲ ଚିନି ଟା ପକେଇ ତାପରେ ଆପଣ ଚିକେନ ଟା ଛାଡିକି ଟିକେ ଘଣ୍ଟା ଘଣ୍ଟି କରିକି ପାଣି ଦେବେନି ପାଣି ତାର ଚିକେନ ରୁ ବାହାରିବ ଘୋଡେଇ ଦେବେ ଆଉ। ପ ଦି ମାନେ ଲୋ ହାଇ ପୁରା ଲୋ ହାଇ ଲୋ ଇଏ କରି ଦବ ଆଉ ହାଇ ଫ୍ଲେମ୍ ରଖିବନି ଲୋ ଫ୍ଲେମ ପୂରା କରିଦବ।
ତ ଧୀରେ ଧୀରେ ସିଏ ସିଝି ସିଝି କା ଚିକେନ ଟା ହବ ଆଉ।
ସିଜି ସିଜି ହବ ଆଉ। ସେମତି ହେଇଯିବ ଜ ତାପରେ ଏମିତି ଆମର ଯଦି ତେଲ ପକେଇ ଡାଲଚିନ୍ ତେଜପତ୍ର ତାପରେ ଯାହା ନଙ୍କ-ଶୁଖିଲା ଲଙ୍କା ତାପରେ ପିଆଜ ଫିଆଜ ପକେଇଦି ମସଲା ଏମିତି କର ବେ ଗୋଟେ ଡରି ହବ ନା। କିନ୍ତୁ ସେମିତି କଲେ ଏମତି ଝଟି ହେଇଯିବ ଟିକେ ଭଲ ଲାଗିବ ଏମିତି ଆଉ। ତାପରେ ଏମିତି ଯଦି ଆମର ପିଲ ଫାଲିଚନ୍ ଫାଲଚିନ ପକେଇ ଦେଇକି କସେଇଲା ବ ଆଗେ ମସଲାକୁ ଫାଷ୍ଟ ଜାରିକି କସେଇ ଏମତିଉ ଟିକେ ଚିକେନ୍ ଟା ଭଲ ଲାଗେ ଆଉ।
ସମୁଦହଲେ ଚିକେନ ଭଲ ରାନ୍ଧି ଆସେ ନା?
ହଁ ଚିକେନ ସାଧା ବି ଲାଗେ ଉ ମନସୁରିଆନ ତାପରେ ପନିର ଦହି ବାଇ ଗଣ ଭଲ ଟିକେ କରିଆସେ।
କଣ ଖାଇବାକୁ ସବୁଠୁ ବେଶୀ ଭଲ ଲାଗେ?
ଖାଇବାକୁ ତ ଆଇଁଷ ଉପରେ ଚିକେନ ମଟନ ମାଛ ଚିଙ୍ଗୁଡି
କ ଆଇଁଷ ପ୍ରିୟ ଲୋକ ମୁଁ ବି ବଢିଆ ମୁଁ ବି ସବୁ ଜିନିଷ ଖାଏ ମାନେ ଏମିତି କୋଉ ଜିନିଷ ନାହିଁ ଯେମିତି ଗେଣ୍ଡା ସ ଖାଇଛି କୋଚିଆ ବି ମୁଁ ଖାଇଦିଏ ମତେ ଭଲ ଲାଗେ।
ନାଇଁ ଭଲ ଓଲ କୋଚିଆ ମାଛ ଟା ହିଁ ଭଲ ଲାଗେ ସେଟା କାରଣ ରକ୍ତ ରକ୍ତ ମାଂସ।
ଦେହରେ ରକ୍ତ ହଁ ଆମ ପରିବାରରେ ପରିବାରରେ ଜଣଙ୍କର ପେଟରେ କେମତି ଯେମତି ଘା ହେଇଥିଲା ଆଉ ସେ ମେଡିକାଲ ଫେରିଗଲା ଗଲେ ଡାକ୍ତର ପରାମର୍ଶ ଦେଇଥିଲେ ଯେ ଏ କୋଚିଆ ଗେଣ୍ଡା ଫେଣ୍ଡା ଖାଇବାକୁ ଆମ ଘରେ ଯଦି ହଁ ତ ତାର ପ୍ରବଳ ରକ୍ତ ଅଛି। ଆଉ ସେ ଯେତେବେଳେ ରୋଷେଇ ହୁଏ ସେ କହୁଛି ଆ ମୁଁ ବି ସେଥିରୁ ଖାଇଛି ମତେ ମତେ ବି ଭଲ ଲାଗେ ମତେ ଗେଣ୍ଡା ବି ଭଲ ଲାଗେ।
ତାର ଟେଷ୍ଟ ଟା ଟିକେ ଭଲ ଲାଗେ କୁଚିଆ ମାଛର ଟେଷ୍ଟ ଟା ଟିକେ ଭଲ ଲାଗେ ମସଲା ରେ ଜାରି ହେଇ କଲେ
ସେ ଗୋଟେ ମାଛ?
ଆଜ୍ଞା କୁଛି ଗୋଟେ ମାଛ ଏମତି ଚାପ ଟାଇପରେ ବି ଜଣା ପଡେ ଆଉ।
କୋଚିଆ କୁଚି ମାନେ ଦେଖିଲେ କି ଖାଇବାକୁ ଇଚ୍ଛା ପ୍ରକାଶ କରିବେନି କିନ୍ତୁ ଦେହ ପାଇଁ ବୋହୁତ ଭଲ ଆଉ ଗୋଟେ କଣ ଉଁ
ନେତୁର ଅଛି ହଁ ଗଡିଶ ମାଛ ଗଡିଶ ମାଛ କହିବ ଏ ସାପଟା। କିନ୍ତ ଗଡିଶ ମାସରେ ବି ଟିକେ ଅଛି ଭଲ ତା ମାଂସ ଟା ଭଲ ଲାଗେ।
ଗଦିଶ ମାଛ ଟିକେ ଧଣ୍ଡ ଟାଇପ ର ତା ମୁଣ୍ଡ ଟା ଦେଖିବାକୁ ମୁଁ ସବୁବେଳେ ଗଡିଶା ମାଛ ଖାଇବାକୁ ଭଲ ପାଏ ମତେ ଆମ ଘର ପାଖରୁ ଜଣେ କହିଲେ କି ଗଡିଶ ମାଛ ତୁ କଣ ଖାଉଛୁ ଧଣ୍ଡ ଭଳିଆ ତା ମୁଣ୍ଡ ମତେ ତାରେ ଏଠୁ ମତେ କାହିଁ ଟିକେ ମନରେ ଘୃଣା ଭାବ ଆସିଲା। ହୁଁ ଆଉ ମତେ ଏତେ ଖାଇବାକୁ ଇଚ୍ଛା ହେଲାନି ଗର ସମ
ସବୁ ସବୁ ମାଛ ସେ ନେତୁର ଭାଞ୍ଚି ମାରି କଣ ଗାଁ ଗଲା ବେଳେ ନଦୀ ବଢ ହଏନା ଆମର?
ହୁଁ।
ଯୋଉ ଆମର ଅଛି ଘର ତଳେ ଏ ଘରଠୁ କିଛି ଦୂରରେ ବିଲ ବାରି ସେ ବିଲ ବାଡି ମାନେ ନଦୀ ଶୁଖିଲା ପରେ ବିଲରୁ ପା ଯୋଉ ଆମର ଅଛି ହୁଡା ସେ ହୁଡା ର ପାଣି ଖସିଲା ମାନେ ସବୁ ପାଣି ଖସିଯିବ ତା ମାନେ ଆମେ ଗୋଟେ ମସୁରୀ ଟ୍ରାଇ ଯୋଉ ମଶାରୀ ଅଛି ସେ ମଶାରୀ କି ନେଇ ବସେଇ ଦଉ ହେଲା। ସେ ମଶାରୀରେ କେରାଣ୍ଡି ଧରି ଚିଙ୍ଗୁଡି ଧରି କଣ୍ଟିଆ ଧରି ସେ ନେତୁର କୋଚିଆ ଧରି ଗଡିଶ ଧରି ସବୁ ମାଛ ପଡିିବ ଭିନ୍ନ ଭିନ୍ନ ପ୍ରକାର ଦେଶୀ ମାଛ ପିଓର ଦେଶୀ ମାଛ ପଳିଥେ ସେଇଟା ଆଣିକି ବାଜୁ ନିଜେ ଭଲ ଲାଗେ ଗୋଟେ।
ହଁ ଦେଶୀ ମାଛର ଟେଷ୍ଟ ପୁରା
ଟେଷ୍ଟ ତାପରେ ଆମର ଘ-ଘର ପାଖରେ ନଦୀ ଟା ନା।
ଦେଶୀ ମାଛ ଲୋକ ଅଛନ୍ତି ମାରୁଛନ୍ତି ସେ ଦେଶୀ ମାଛ ଖାଇବାକୁ ଭାରି ଭଲ ଲାଗେ ତାପରେ ଆମର ଶ୍ରାବଣ ଶ୍ରାବଣ ମାସ ସିଜିନ ବୋଲି ଯୋଉଟା ଆମର କୁହନ୍ତି ଶ୍ରାବଣ ମାସ ହେଲା
ଉ ଶୁ
ଶ୍ରାବଣ ମାସ ଜେମିଇ ଆମର ଚିଙ୍ଗୁଡି ରେ ବହେ ହୁଏ ମାନେ ପାଣି ଟିକେ ଏଣେବଳିଥାଏ ଆମରରେ ଶ୍ରାବଣ ମାସ କରେ ପାଣି ବଢିଥାଏ ଯେହେତୁ ବାନ୍ଦା ବୋଲି ଗୋଟେ ଅଛି ଯେମତି ଆମର ଅଛି ଜାଲ ଯେମିତି ପକଉଛନ୍ତି ଏମିତି ଜାଲ ଟପ ଟା ଫୋପାଡୁଛନ୍ତି ବାନ୍ଦା ଟାକୁ ଏମତି ଆମର ପାଣିରେ ବୁଡେଇକି ରଖୁଛନ୍ତି ସେ ବାନ୍ଦାରେ ହଁ ଚିକେନ ପୁଟା କି ମଟନ ପୁଟା କି ମାଛ ପୁଟା ଦେଇକି ତାକୁ
ହୁଁ
ଉଡଉଛନ୍ତି ସକାଳୁକୁ ଉଠେଇଲା ବେଳକୁ ଚିଙ୍ଗୁଡି ସେଇ ଆଇଁଷ ଗନ୍ଧକୁ ଶୁଙ୍ଘିକି ଯାହାଲେ ଭିତରକୁ ଯିବେ ତାଙ୍କୁ ଖାଇବା ପାଇଁ ସିଏ ପଶିଗଲା ମାନେ ୱାନ୍ସ ଆଉ ବାହାରି ପାରିବେନି
ଅ ନ୍ଦ
ସେ ଚିଙ୍ଗୁଡି ଟା ଖାଇବାକୁ ଭଲ ଲାଗେ ଝୋଳ କି କଙ୍କଡା ପସେ କଙ୍କଡା ବି ଭଲ ଲାଗେ
ସେଭୁଳି ଗୁଆଟା ପୋକ ବୋଲି
ଆଜ୍ଞା ସିଏ ଛୋଟ ବେଳୁ ପୋକ ହେଇଥିଲା ତାପରେ ବଡ ହେଲା ପରେ ସେ ଚିଙ୍ଗୁଡି ହେବେ
ହଁ
ଛୋଟବେଳେ ହେଇଥିଲେ ଜଣ ଚିଙ୍ଗୁଡି ଯେତେବେଳ ଅଣ୍ଡା ଦେଇଥିଲେ ସେ ଜନ୍ମ ହୁଏ ସେତେବେଳେ ସେ ପୋକ ଆକାର ଥାଏ ସେତେବେଳେ ବଡ ହୁଏ ତାହେଲେ ସିଏ ଆମର ଚିଙ୍ଗୁଡି ଭଳିଆ ଇଏ ହୁଏ ଆଉ
ଚିଙ୍ଗୁଡି ପା ବହୁତ୍ ଟେଷ୍ଟ ଲାଗେନି ଖାଇବାକୁ ଯ ବଡ ବଡ ଚିଙ୍ଗୁଡି ଅ ଖାଇବାକୁ ବହୁତ୍ ଭଲ ଲାଗେ
ହ କାରଣ ଏଣେ ଆମ ଯୋଉ କଟକ ଭୁବନେଶ୍ୱର ଯୋଉ ହୁଁ ଆମର ଯୋଉ ମ୍ୟାରେଜ ଆ ଆମର ହୁଏ ଯୋଉ ମାରେଜ ଭୋଜି ଅଟେନ୍ କରେ ସେ ଭୋଜିରେ ଗୋଟେ ଅଛି ଚିଙ୍ଗୁଡିକି କାଠିରେ ସ୍ପୁନ କରିକି ସେଟାକୁ ପୋଡିକି ମସଲା ମାରୀକି ଦିଅନ୍ତି ହେଲା
ହୁଁ
ସେ ମସଲା ଟା ଚିଙ୍ଗୁଡି ଟା ବହୁତ ଭଲ ଲାଗେ ତିନି ଚାରି ପିସ୍ ଖାଇଦବୁ ହଁମ ବହୁତ ଭଲ ଲାଗେ ମୁଁ ତ ଖାଲି ଚିଙ୍ଗୁଡି ମାନେ ମଟନ ତ ଦିଅନ୍ତୁ ମଟନଙ୍କ ପ ଧ୍ୟାନ ଦିଏନି ଚିଙ୍ଗୁଡି ବହେ ଖାଏ ଫାଷ୍ଟ ଚିଙ୍ଗୁଡି କଷା ଗୋଟେ କରନ୍ତି ତାପରେ ଆଜ୍ଞା
ଆମ ପରିବାରରେ ମାନେ ସମସ୍ତଙ୍କର ସିଙ୍ଗୁଡି ଏତେ ପ୍ରିୟ ଚିଙ୍ଗୁଡି ରେ ଗୋଟେ ତାକୁ କ କଣ ଭାଜିକି ଛେ
ଆଜ୍ଞା ସେଇଟା ମେନ ଫାଷ୍ଟ ସେଇଟା ସେ ଚିଙ୍ଗୁଡି ବଟା ଟାରେ ଟିକେ ହେଇଥିବ ଫ୍ୟାମିଲି ଲୋକ ସମସ୍ତେ ସେଇଟାକୁ ପସନ୍ଦ କରିବେ
ସେଇଟା ମାନେ ଅଳ୍ପ ଟିକେ ରେ କହନ୍ତି ଆମର ଗୋଟେ କଂସା ପ
ଆଜ୍ଞା ଆଜ୍ଞା ହ ପଖାଳ ଆମ ଓଡିଆରେ ତ ହେଲା ପ୍ରଧାନ ଖାଦ୍ୟ ପଖାଳ ସିଙ୍ଗୁଡି ବଟା ସାଙ୍ଗୁକୁ ପଖାଳ ତାପରେ ଏବେ ଯାଇଥିଲି ମୁଁ ଆମର ରଜ ଗୁ ଯୋଉ ଗାଁ କୁ ହାଲୋ ହାଲୋ ହଁ ହଁଅ ରଜକୁ ଯାଉଥିଲି ଏବେ ଯୋଉ ଗାଁ କୁ ହ ଆଜ୍ଞା
ହଁ
ଯୋଉ ଆମର ଯାଇଥିଲି ନଦୀ କି ମୁ ଗାଧେଇ ନଦୀ ତଳ ଶୁଖି ଯାଇ ଯୋଉ କର ପାଣି ସେ ଘର ଆମର ଗୋଟେ ଦଳ ଥିଲା ସେ ଦଳ ଉଠେଇଲେ ଖାଲି ଚିଙ୍ଗୁଡି ଗୁମ୍ଫା ଗୁରା ମାନେ ବହେ ଚିଙ୍ଗୁଡି ଗୁମ୍ଫା
ଆମ ଆଡେ ବି ସେମତି ଦଳ ଅଛି। ହଁ ଆମର ବି ସେମିତି ଚିଙ୍ଗୁଡ଼ି ଆଣନ୍ତି ସମସ୍ତେ ଧରିକି
ସେ ଚିଙ୍ଗୁଡି ଗୁମ୍ଫା ଆମର ଆଣନ୍ତି। ତାକୁ ଛୋଟ ଛୋଟ ହେଲେ ବି ତ ମୁଁ ତାକୁ ଭାଜି ଦେଇ ପତର ପୋଡା କରିଦିଏ ନହେଲେ ଆଉ।
ତାମାନେ ତମେ ପୁରା ମାଛ ଧରିବାରେ ପୁରା ମାହିର୍ ନାଁ କଣ।
ନା ଏମି ତି ବୋଲି ନୁହେଁ ମୁଁ ଏମତି ଶଖିନି କିନ୍ତୁ ଯୋଉ ଛୁଆଉରା ଯାଆନ୍ତି ଧରକର ମୁଁ ତାଙ୍କ ସାଙ୍ଗେ ପ୍ରାୟେ ମିଶେନି ମାନେ ବଡ ପିଲା ବୋଲି ତାଙ୍କୁ ଖାଲି ପଢା ବିଷୟରେ କୁହେ ଏମତି ଖେଳ ବିଷୟରେ କୁହେ। ତାପରେ ଯାହା ସାଙ୍ଗେ ଏମତି ଜଣଙ୍କୁ ରେସ୍ପେଟ୍ ଦୋବୁ ସିଏ ତମକୁ ରେସ୍ପେକ୍ଟ ଦେବେ। ସେମତି ତାଙ୍କ ସାଙ୍ଗେ ମୁଁ ଟିକେ ଅଧିକ ମିଶି ଯାଇକି ସେମିତି ରେସ୍ପେକ୍ଟ ଦିଅନ୍ତି ମାନନ୍ତି ମୋ କଥା। ତାପରେ ସେ ଛୁଆଗୁରା ଯାଆନ୍ତି ଗାଧେଇ ମାତନ୍ତି। ତାପରେ ତାଙ୍କୁ ମୁଁ ଏ କହିବି ମୁଁ ଏଇ ଗାଁକୁ ପ୍ରାୟ ଟାଇମ୍ ଯାଇନି ନା। ମୁ କହିବି ଆରେ ମାଛରା ଦିଅ ତାପରେ ମେ ତେ ବି ସିଏ ଶିକେଇଦେ ଭାଇ ଏମତି ଧର ଭାଇ ଏମତି ଫୋପାଡିିକି ଧର ଉମ୍ ମାଛ ମିଳିବେ।
ହଁ ସେମାନଙ୍କୁ ଯାଆନ୍ତି ତାପରେ ତମେ ନେଇ ଆ ସ ରୋଷେଇ କରି ଖାଅ ନା ଆଉ ଚିଙ୍ଗୁଡିରେ କଣ ଭଲ ଲାଗେ?
ଆଜ୍ଞା?
ମାନେ ଚିଙ୍ଗୁଡି ଛେଚା ଭଲ ଲାଗେ ଆଉ ଚିଙ୍ଗୁଡିରେ କଣ ଖାଇବାକୁ ଭଲ ଲାଗେ ଏମତି?
ଚିଙ୍ଗୁଡି ଛେଚା ଭଲ ଲାଗେ ଚିଙ୍ଗୁଡି ତରକାରୀ ଭଲ ଲାଗେ ଚି ନାଇଁ ଚିଙ୍ଗୁଡି ତରକାରୀ ଛେଚା ଅପେକ୍ଷା ତରକାରୀ ତା ଗୋଳଟା ଭଲ ଲାଗେ ଆହୁରି।
ଯୋଉ ବଡ ବଡ ଗୋଡ ହେଇଥିବ ସେ ଗୋଡରେ ଗୋଡରେ ଖାଇବାକୁ ଟେଷ୍ଟ୍
ଆଜ୍ଞା। ସେ ଗୋଡ ଖାଇବାକୁ ଭଲ ଲାଗେ ମୁଁ ତ ଏ ଯାଏଁ ବିି ଭାଙ୍ଗି ଶିଖିନି ବାପା ଭାଙ୍ଗିଦେବେ ମୁଁ ତାକୁ ଖାଇବି।
ଏବେ ମାନେ ମୋ ଘର ଆମ ସାମ୍ନାରେ ଏଁ ବସ ର୍ଷା ଜୋରେ ହୋଉଚି ଏଇଠି ଜଣେ ଗୁପଚୁପ୍ ବେପାର କରୁଚନ୍ତି ଏ ସେ ଯୋଉ ଛତାଟା ଲଗେଇଚନ୍ତି ତା ଚାରିପାଖେ ପ୍ରବଳ ଝିଅ ଗୁପଚୁପ୍ ଖାଉଚନ୍ତି ମାନେ ଗୁ ପଚୁପ ଏଇନାକେ ଏତେ ପ୍ରିୟ ଖାଦ୍ୟ ହେଇଯାଉଚି ସମସ୍ତଙ୍କର।
ଆଜିକା ଆଜିକାଲି ଗୁପଚୁପ ମାନେ ମାର୍କେଟ ଗଲେ ହିଁ ଆଗ ଗୁପଚୁପ ବେପାର ଷ୍ଟାର୍ଟେ। ମାର୍କେଟ ଗଲା ମାନେ ଆଗ ଗୁପଚୁପ ଖାଇବି ତାପରେ ଯାଇଁ ଯାହା।
ଯାହାହୋଉ ଲୋକ ଲାଭଦାୟକ ହେଇପାରୁଚନ୍ତି ଗୁପଚୁପରେ।
ବିହାରୀମାନେ ଓଡିଶାରେ ରାଜ କଲେଣି ନା ନାଇଁ ଗୁପଚୁପ ବେପାର କରିକି ସିଏ କାଇଁ ତାଙ୍କର ଏଣେ ଚାକିରି କରିବା କିଆଣି ଓଡିଶାରେ ନ କରିବେ ମାସୁକୁ ବି ତାଙ୍କ ଆଜ୍ଞା?
ସତରେ ଗୁପଚୁପ ବେପାରେ ବୋହୁତ ଲାଭ।
ଆଜ୍ଞା।
ହୁଁ‌।
ହୋଉ ଆଜ୍ଞା ମୁଁ ଆପଣଙ୍କ ଆଡୁ କଲ୍ କରିବେ ମୁଁ କାଟିିଦୋଉଚି ଆଉ।
ନାଇଁ ଶୁଣନ୍ତୁ କାଟିବେନି ସେ ଅଟୋମେଟିକ କଟିବ ହେଲା ବୋହୁତ ସମୟ ଯାଏ କଥା ହେଲେ ହୁଁ ହାଲୋ।
ନା ମୁଁ କୁଆଡେ ଗୋଟେ ସାଙ୍ଗ ଆଜ୍ଞା ମୁଁ ବାର ମିନଟି, ତେର ମିନଟି ରୁହେ ଗୋଟେ ସାଙ୍ଗ ମୋର କହିଲା ନାଇଁ ଦେ କାଟିି। ଆଉ ମୁଁ କ ଜାଣିଚି ନା ମୁଁ ବି ଜାଣିଚି ଯେ ଅଧିକ ଟାଇମ ରହିଲି ଭଲ।
ନାଇଁ ନାଇଁ ସେ ଅଟୋମେଟିକ କଟିଯିବ ତମର ଅଟୋମେଟିକ ବାର ମିନଟି କି ଦଶ ମିନଟି ହେଲେ ସେ ଅଟୋମେଟିକ କ ଟିଯିବ ନହେଲେ ନେଟୱାର୍କ ପ୍ରୋବ୍ଲେମ ହେଲେ କଟିବ ଆମେ ତ ଠିକରେ କଥା ହୋଉଚେ କାଇଁ କଟିବ କାଇଁ ତାପରେ ଆଉ କୋଉ ଭଲ ଲାଗେ ବୁଲିବାକୁ?
ଆଜ୍ଞା‌?
ମୁଁ କହିଲି ଆଉ କଣ ଗୋଟେ ମୁଁ ଖାଇବାକୁ ଖାଇବାରେ ଭଲ ଲାଗେ, ସବୁ ତୀର୍ଥ ଜାଗା ଅ ବୁଲିବାକୁ ଭଲ ଲାଗେ?
ହୁଁ ତୀର୍ଥ ଯାଗା ବୁଲିବାକୁ ଭଲ ଲାଗେ ଆସ୍ ଏବେ ତ ପୁରୀ ଯାଇଚେ ହାରି ବୁଲି ପୁରୀ ଆମର ହେଇଛି ବୁଲି ଏବେ ଯୋଉ ଆମର ଅଛି ଧାମ।
ରେ ଶୁଣ ତମେ ଧରା ଯାଉ ତମେ କିଛି ମତେ ପଚାରିବ ମୁଁ କିଛି କହିବି। ତମେ ଏକା ସବୁ କହିବନି ହେଲା ତାପରେ ତମେ ମତେ ମୁଁ ତ କିଛି କହିବି ଠିକ୍ ଅଛି। ମତେ ଫିଫ୍ଟି ଫିଫ୍ଟି ପରସେଣ୍ଟ ତମର ଯେମତି ହଉଥିବ ମୋର ସେମିତି ହଉଥିବ।
ଆଜ୍ଞା, ଆଜ୍ଞା।
କୁହ ଆଉ କଣ ଖାଇବାରେ ଭଲ ଲାଗେ ପନିର? ମତେ ତ ପନିର ଏତେ ଭଲ ଲାଗେନି। ମୁଁ ଖାଇଦିଏ ସବୁ ଜିନିଷ ଖାଇଦିଏ କିନ୍ତୁ ପନିର ଟା ଏତେ ମୋତେ ଭଲ ଲାଗେନି। ବେସର ଟା ଭଲ ଲାଗେ।
ମୋତେ ଭାତ ସାଙ୍ଗଙ୍କୁ ଯୋଉ ତରକାରୀ ଦବ ମୁଁ ଖାଇବାକୁ ରେଡି।
ଭଲ ତ